ଓ
ହଁ ହଁ।
ହଁ କଣ କରୁଥିଲୁ।
ବସିଛଆଉ ତୁ କଣ କରଛୁ।
ମୁଁ ବିଏଇ। ଏଇ ଆସିକି ଟିକେ ବାହାର ଟେ ବୁଲାବୁଲି କରୁଥିଲୁ ସନ୍ଧ୍ୟା ବେଳେ ଆଉ କଣ କରିବି ଘରେ ବସିକି। ଆଉ କଣ ଖାଇଛୁ।
ଭାତ ମାଛ ତରକାରୀ ଡାଲି ଆଉ ସାଲାଟ ଖାଇଥିଲି। ଆଉ ତୁମ ଆଜି କଣ ଖାଇଛୁ।
ହ ମୁଁ ତ ଏଇ ଚାରିଟା ବେଳେ ଖାଇଥିଲି ଏଇ ମୁଢି ବାଦାମ। ଏବେ କଣ ଫାଙ୍କା ଅଛୁନା କଣ କରୁଛୁ।
ଫାଙ୍କା ଅଛିତ।
ବର କମ ନ ସବୁନ
ନା ଫ ଫାଙ୍କା ଅଛିି କହ?
ହ କହୁଥିଲ ଭାଇ ତୋଳ ପଣ ତ ଆସିଲଣି ହଉ ଦୋଳ ପୂର୍ଣ୍ଣିମା ତମ ଗାଁ କେମତି କଣ ହୁଏ ବୋଲି, ଆମର ତ ମାନେ ବହୁତ ବହୁତ ବଡ ଆଡମ୍ବରରେ କରନ୍ତି ଦୋଳ ପୂର୍ଣ୍ଣିମା ଟା ଆମର ଦୋଳ ପୂର୍ଣ୍ଣିମା ବି ଦୋଳି ପୂର୍ଣ୍ଣିମା ପରେ ନାଚ ପଡେ, ଏ ଯେମିତି ସମସ୍ତେ ଆଞ୍ଚେ ଆମେ ହିନ୍ଦୁ ମାନଙ୍କର ଦୋଳ ପୂର୍ଣ୍ଣିମା ଗୋଟେ ପ୍ରମୁଖ ପର୍ବ କହିଚ ଆଉ ସେଟା ତ ଏଇ ଫାଲଗୁନ ମାସ ପୂର୍ଣ୍ଣିମା ହ ପାଳ ପାଳନ କରାଯାଏ, ମୋ ଗାଁରେ ସହରରେ ବି ଦୋଳ ପୂର୍ଣ୍ଣିମା ଟା ପାଳନ କରୁଛନ୍ତି, ଯୋଉ ସବୁ ମନ୍ଦିର ଶ୍ରୀକୃଷ୍ଣଙ୍କ ମନ୍ଦିରରେ, ତାଙ୍କ ମୂର୍ତ୍ତିକୁ ନେଇ ସବୁଆଡେ ବୁଲେଇକି ଦୋଳିରେ ବସି ବୁଲେଇକି, ଦୋଳ ପୂର୍ଣ୍ଣିମା ସବୁ ସହରରେ ହି ପାଳନ କରୁଛନ୍ତି, କାର ସେଦିନ ରାଧାକୃଷ୍ଣଙ୍କୁ ସମସ୍ତେ ଭଲ ଭାବରେ ସୁନ୍ଦରରେ ସଜେଇ ଦିଅନ୍ତି, ସଜେଇକି ତାଙ୍କ ତାଙ୍କର ଯୋଉ ଦୋଳି ଥାଏ ଦୋଳି ରେ ବସେଇ ତାପରେ ଭଜନ କୀର୍ତ୍ତନ, ସବୁ ଆସନ୍ତି କୀର୍ତ୍ତନୀୟ ମାନେ ଭଜ ନ କୀର୍ତ୍ତନ କରନ୍ତି, ଶଙ୍ଖ ଜଣେ ଯି ଶଙ୍ଖ ଘଣ୍ଟ ଗୁଳାହୁଳି ପୁରା ବଢ ଲାଗେ ସେ ଟାଇ ଟା, ବଜେଇକି ସବୁ ନେଇକି ଗା ପରିଶ୍ରମ କରନ୍ତି ଆଉ ଲୋକମାନେ ସବୁ ଫୁଲ ଅବିର ଅ ପ୍ରସାଦ ଠାକୁରଙ୍କୁ ଦିଅନ୍ତି, ଅବିର ବି ଖେଳନ୍ତି। ଦୋଳ ପୂର୍ଣ୍ଣିମା ଦିନ, ଠାକୁରଙ୍କର ସେଦିନ ମାନେ ପ୍ରଥମେ ସେଦିନ ଠାକୁରଙ୍କ ରଙ୍ଗ ଖେଳ ଦୋଳ ପ, ଦୋଳ ପୂର୍ଣ୍ଣିମା ଦିନ ତାପରେ ହୋଲିରେ ମାନେ ସବୁ ଯୋଉ ଖେଳୁଛେ, ଆଉ ତାପରେ କଣ ହୁଏ ନା ସେଦିନ ଯୋଉଁ ମାନେ ସମସ୍ତେ ଘର ଘରେ ପିଠା ମିଠା, ଆ ସବୁ ବିଭିନ୍ନ ପ୍ରକାର କରନ୍ତି, ଆଉ ଆଉ ଗୋଟେ ଗୋଟେ ଜାଗାରେ ତ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ, ଭଜନ ସନ୍ଧ୍ୟା ହେଲା, ନାମ ସଂକୀର୍ତ୍ତନ ହେଲା, ଏମିତି ଆମ ଗାଁ ରେ ବି ଏ ଭଜନ ସନ୍ଧ୍ୟା ହୁଏ ଆଉ ଯୋଉ ମାନେ ଦୋଳ ପୂର୍ଣ୍ଣିମା ଦିନ ଭଜନ ହୁଏ, ହୋଲି ଦିନ ଯୋଉ ଆଣିକି ମାନେ ବା ଯୋଉ ଗାଁ ପିଲାମାନେ ସବୁ ଗୀତ ଫିତ ଗାଆନ୍ତି, ଏମତି ସବୁ ହୁଏ ଆଉ କଣ ଦୋଳ ପୂର୍ଣ୍ଣିମା ତ ଗୋଟେ ପର୍ବ ନା, ଏଟା ଗୋଟେ ମାନେ ପରମ୍ପରା ଭଳିଆ ଚାଲିଆସେ ଛି ମାନେ ଟ ଏମତି ଗୋଟେ ପିଢି ପିଢି ତାପରେ ଏମିତି ସମସ୍ତେ କରୁଛନ୍ତି ଆମର ତ ବହୁତ ବଢିଆରେ କରାଯାଏ। ଆଉ ଆମର, ଆମର ତ ଅଛନ୍ତି ଅଠରେ ଠାକୁର ଅଛନ୍ତି ସେଇଠି ଠାକୁରଙ୍କୁ ଆମର ହେଲେ ଗୋପାଳ ଜଉ ଗୋପାଳ ଜଉ ତ ସେ କୃଷ୍ଣଙ୍କର ଜଣେ ମାନେ ଅନ୍ୟ ନାମ ସିଟା ଆମ ଗୋପାଳ ଜୀଉ, ଆମ ଯୋଉ ଗ୍ରାମର ମୁଖ୍ୟ ଠାକୁର ନା ତାଙ୍କ ପର୍ବ ଯେହେତୁ ସେଟା ବହୁତ ଭଲରେ ଆମର ପୁରା ମଠ ସାରା ସାଜସଜା କରାଏ, ସେଦିନ ଖାଇବାକୁ ବି ଦିଆଯାଏ। ଅରୁଆ ଭାତ ଡାଲମା ଖଟା ପାସ ଏମିତି ସବୁ ହୁଏ ଖାଇବା ପାଇଁ ଦିଆଯାଏ, ଆଉ ବହୁତ ଭଲ ଭଲରେ ଆମର ପାଳନ କରାଯାଏ, ଯୋଉ ସମସ୍ତେ ପୁରା ଗାଁ ସାରା ବୁଲନ୍ତି ଠାକୁ ଠାକୁରଙ୍କ ସହିତ ଖଳନ୍ତି ପିଲାମାନେ ସ୍ତ୍ରୀ ଲୋକ ମାନେ ବି ସେଥିରେ ସାମିଲ ହୁଅନ୍ତି ଯୋଉ କୀର୍ତ୍ତନ କର କରି ଯା ଗାଁ ସାରା ବହୁତ ଭଲ ରୁହେ, ସବୁ ଆମର ଅଛନ୍ତି ନା ସ୍ତ୍ରୀ ଲୋକ ମ ମାନଙ୍କର କୀର୍ତ୍ତନ ସବୁ ମାନେ ଦଳ ଅଛନ୍ତି, ଦି ତିନିଟା ଦଳ ଅଛନ୍ତି। ଆଉ ଗାଁ ର ମାନେ ଯାହା ଗୋଟେ କାର୍ଯ୍ୟକ୍ରମ ହେଲା ସମସ୍ତେ ମିଶିକି ଳ ସେଇଟା ଭଲ ଲାଗେ, ଆଉ ତମର କେମିତି କଣ ପାଳନ କର କହିଲୁ -ଦୋଳ ପୂର୍ଣ୍ଣିମା
ହ ବ ଘାଇ ତ ଘ ଯାଇଲା ଆ ଦୋଳ ପୂର୍ଣ୍ଣିମା ହେଲା, ଭଗବାନ ଶ୍ରୀକୃଷ୍ଣଙ୍କୁ ଅ ପୂଜା କରନ୍ତି। ଆଉ ସେ ହେଲା ବୃନ୍ଦା ମାନରେ ରାଧା ଆ ବାର ମାସ ଫଗୁ ବି ଖେଳିଥିଲେ ଆଉ ଦୋଳ ପୂର୍ଣ୍ଣିମା ଦିନ ସକାଳୁ ଅ ସମସ୍ତେ ଉଏ ଠାକୁରଙ୍କୁ ସ୍ନାନ କରିଥାନ୍ତି ଆଉ ପବିତ୍ର ବସ୍ତ୍ର ବି ବସ୍ତ୍ର ବି ପିନ୍ଧେଇଥାନ୍ତି। ଆଉ ମନ୍ଦିରରେ ରାଧାକୃଷ୍ଣଙ୍କୁ ସୁନ୍ଦର ଭାବେ ସଜାଇ ଦୋଳିରେ ବସେଇକି ଝୁଲେଇ ବି ଥାନ୍ତି ଆଉ ସବୁ ହଁ ତାଙ୍କୁ ଭକ୍ତମାନେ ଅ ଫୁଲ ଫଳ ମିଠା ଆଉ ଭୋଗ ଅର୍ପଣ କରିଥାନ୍ତି ଆଉ କୀର୍ତ୍ତନ ଭଜନ ସବୁ ହୁଏ ରାତିରେ ଆଉ ଦିନ ରେ ବି ହୁଏ ଠାକୁରଙ୍କୁ ବି ବୁଲାନ୍ତି ଆଉ ବିଭିନ୍ନ ସ୍ଥାନରେ ଅ ସବୁ ସ୍ଥାନରେ ବି ଆମ ଗାଁରେ ବି ତ ହୁଏନି ସବୁ ସ୍ଥାନରେ ଅ ଅ ଫଗୁ ଅବିର ଖେଳନ୍ତି ଆ ହୋଲି ଯୋଉଟା କୁହନ୍ତି ହୋଲି ଖେଳନ୍ତି। ଆଉ ସବୁ ଗାଁ ସହରରେ ବି ଦୋଳି ଦୋଳପୂର୍ଣ୍ଣିମା ବି ବୋହୁତ ଭଲ ସେ ପାଳନ କରିଥାନ୍ତି ହେଲେ ଆମ ଗାଁରେ ହୁଏନି। ଆଉ ଗ୍ରାମରେ ବି ଗ୍ରାମରେ ଯୋଉ ଠାକୁର ମାନେ ଅ ଠାକୁର ସବୁ ଠାକୁର ଅଛନ୍ତି। ତି ସେ ଜୋଳପୂର୍ଣ୍ଣିମାଟା ଏକାଠି କରି ପୂଜା କରିଥାନ୍ତି ଆଉ ଭଜନ କୀର୍ତ୍ତନ ବି କରିଥାନ୍ତି। ଆଉ ଦୋଳପୂର୍ଣ୍ଣିମାଟା ହେଲା କିି ପ୍ରେମ ଆଉ ଭାଇଚାରା ଆଉ ସଭାବର ପର୍ବ ହେଇଥାଏ ଏଇ ଦିନ ସବୁ ଜାତିର ଧର୍ମର ବର୍ଣ୍ଣ ସବୁ ଜାତି ଧର୍ମ ଭେଦକୁ ଭୁଲି ସମସ୍ତେ ଏକାଠି ହେଇ ପରସ୍ପରକୁୁ ରଙ୍ଗ ଲଗେଇଥାନ୍ତି। ଇଆ ଭଜନ କୀର୍ତ୍ତନ କରିଥାଁ ତି ବି ଆ ଭ ଏକାଠି ବସି ପୂଜା ବି କରିଥାନ୍ତି। ଆଉ ଦୋଳପୂର୍ଣ୍ଣିମା ପାଳନ ସମୟରେ ସମସ୍ତେ ରଙ୍ଗ ବ୍ୟବହାର କରିଥାନ୍ତି। ଆଉ ରଙ୍ଗ ଖେଲା ଅ ଯୋଉ ରଙ୍ଗଟା ବି ଖେଳନ୍ତି ସେଟା ରାସାୟନି କ ରଙ୍ଗ ହବା ଦରକାର ନହେଲେ ଆଖିରେ ବି ପଡ଼ିଲେ ବି କ୍ଷତିକାରକ ହେଇଥାଏ ସେଟା ବି ସଚେତନ ସହିତ ରଙ୍ଗ ବି ଖେଳିବା ଉଚିତ ଆଉ
ହ
ଆ ଦୋଳପୂର୍ଣ୍ଣିମାଟା ହେଲା ଗୋଟେ ରଙ୍ଗର ପର୍ବ ନୁହେଁ ଏଟା ହେଲା ଗୋଟେ ପ୍ରେମ ଭ
ହ
ଆଉ ଆନନ୍ଦର ପର୍ବ ବି ଆକୁ କହିଥାନ୍ତି ଏଇ ଏହି ପର୍ବକୁ ଉ ଏଇ ପର୍ବରେ ଆମେ ପର୍ ଷ୍ପରକୁ ରଙ୍ଗ ଲଗେଇ ଥାଉ ଆଉ ଭଲପାଇବା ବି ବାଣ୍ଟିଥାଉ ଆଉ ସବୁ ମିଳିମିଶି ଇକି ଏଇ ପରମ୍ପରାକୁ ଆମେ ଭଲସେ ସନ୍ମାନରେ ଅ ପାଳନ କରିଥାଉ ଏଇଟା ଶାନ୍ତିରେ ଅ ଶାନ୍ତିର ସହ ସମସ୍ତେ ମିଶିକି ପାଳନ କରିଥାନ୍ତି ଆଉ ଅ ସେତିକି ତ ମୁଁ ଜାଣିଚି ଆଉ ତମେ ଆ ତମ ଗା ଦୋଳପୁର୍ଣ୍ଣିମା ମାନେ କଣ ବୁଝୁଚୁ ଟିକେ କହିଲୁ।
ହୁଁ ବୋଧେ ନୂଆ ମାନେ କଁ କହିଲୁ ଏଟାଟା ତା ଅ ଯେମତି କହିଲୁ କି ସେଇଟା ଭଗବାନ ଯୋଉ ଯେ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ସେଦିନ ରଙ୍ଗ ଖେଳନ୍ତି। ସେଇଥିପାଇଁ ଆମେ ଯେ ସେଇଟା ଯେହେତୁ ଆମେ ଠାକୁରଙ୍କୁ ଆମେ ଘରେ ରଖିଚେ ଆ ଯେ ଠାକୁରଙ୍କୁ ଯେହେତୁ ଆମେ ଘରେ ରଖିଚେ ତାଙ୍କର ସବୁ ସିଏ ଯୋଉଟା କରନ୍ତି ଆମେ ବି ସେଇଟା ପାଳନ କରିବା। ସେଥିପାଇଁ ତାଙ୍କୁ ଆଗେ ପ୍ରଥମେ ଆମେ ଯୋଉ ଅବିର ଆଣନ୍ତି ଅବିର ଆଣିକି ତାକୁ ପୂଜା କରିକି ଉଁ ପ୍ରଥମେ ଭଗବାନଙ୍କଠି ଲଗାନ୍ତି ଶ୍ରୀକୃଷ୍ଣ ରାଧା ଦି ଜଣଙ୍କଠି ଲଗା ହୁଏ ତାପରେ ତାଙ୍କରି ସେଇ ଅବିରକୁ ଆଣିକି ଅନ୍ୟ ଅବିର ସହିତ ମିଶା‌ ଯାଏ ସେଇଟା ସମସ୍ତେ ଲଗାନ୍ତି ମାନେ ଯେମତି ଆମେ ଭ ଭଗବାନଙ୍କୁ ଭୋଗ ଦୋଉଚେ ତାପରେ ଭୋଗ ପାଇ ସେ ଦେଇ ସାଇଲା ପରେ ଆଉ ଯେତିକି ସବୁ ରହିଲା ସବୁ ବାଣ୍ଟିକି ଆମେ ଖାଉଚନ୍ତ ସେଇଟା ବି ସେଇ ଭଳିଆ ଆମେ କରନ୍ତି ମାନେ ସେଟା ଭଗବାନଙ୍କ ପ୍ରସାଦ ଭଳିଆ ମାନେ ଭଗବାନଙ୍କ ଲଗେଇ ସାରିଲେ ତାପରେ ଆମେ ସବୁ ଖେଳନ୍ତି ଆଉ ଯେମତି ମାନେ ଆମ ଗାଁରେ ତ ସାଧାରଣତଃ ଯୋଉ ଜାତି ଜାତି ଭେଦଭାବ ସବୁ ଦେଖନ୍ତି ଅନ୍ୟ ଦି ନରେ ଦେଖନ୍ତି କିନ୍ତୁ ସେଦିନ କଣ ହୁଏ ନାଁ ଯୋଉ ସେଇଠି କୁଞ୍ଜରେ ଯେତବେଳେ ସମସ୍ତେ ଠାକୁରଙ୍କ ସହ ରଙ୍ଗ ଖେଳନ୍ତି ସମସ୍ତେ ମାନେ କିଏ ସେଠି ଆଉ ଜାତି ଛୋଟ ଉଚ୍ଚ ନିଚ ଜାତି ସେଠି କିଏ ଦେଖନ୍ତିନି ସମସ୍ତେ ସମସ୍ତଙ୍କ ସହିତ ଅ ର ସମସ୍ତଙ୍କଠି ରଙ୍ଗ ଲଗାନ୍ତି ବୋହୁ ମାନେ ସେ ଟେ ଗୋଟେ ଗୋଟେ ମାହୋଲଟା ବଢ଼ିଆ ଲାଗେ ସମତେ ଖୁସି ଥାଆନ୍ତି ଇ ଭଜନ କୀର୍ତ୍ତନ ପୁରା ଯୋଉ କୃଷ୍ଣ ନାମ ବହୁତ ଜୋର ସେ ଚାଲିଥାଏ ମାନେ ଗୋଟେ ବହୁତ ବଢିଆ ଲାଗେ ସେଇ ସମୟ ଟା ରାତିରେ ଏମିତି ବହୁତ ଭଲସେ ପାଳନ ହୁଏ। ତ ଆଉ ତା ପରଦିନ ତ ହୋଲି ଆ ହୋଲିରେ ତ ଯେମତି ଜାଣିଛିବୁ ସମସ୍ତ ରଙ୍ଗ ଖେଳ ନ୍ତି କିନ୍ତୁ ଯେମିତି ତୁ କହିଲୁ କି ସେଟା ରାସାୟନିକ ରଙ୍ଗ ହବା ଉଚିତ୍ ନୁହଁ କାହିଁକି ନା ସେଟା ଆମ ଅ ଆଖିରେ ପଡିଲେ ଆଖି ବି ନଷ୍ଟ ହେଇଯାଇପାରେ ତାପରେ ହୋଲି ଏଇ ଯୋଉ ଆମେ ବି ଚାହିଁଲେ ଘରେ ସବୁ ନିଜେ ପ୍ରାକୃତିକ ତିଆରି କରିପାରିବା ଯେମତି ହଳଦୀ ହେଲା ହଳଦୀ ଗୁଣ୍ଡ କରିକି ସେଥିରେ ବି ଆମେ ରଙ୍ଗ କରିପାରିବା। ସେଥିରେ ଚୁନା ମିଶେଇକି ରଙ୍ଗ କରିପାରିବା ଯଦି ଆମେ ପତ୍ର କଲର୍ କରିବାକୁ ଚାହିଁବା ଯେଉଁ ଚାକୁଣ୍ଡା ପତ୍ର ହେଲା ତାକୁ ଆମେ ଶୁଖେଇକି ତାକୁ ଯୋଉ ବାଟ ଚୁନା କରିକି ସେଥିରେ ଆମେ ରଙ୍ଗ କରିପା ଟିବା ସେଥିରେ ଆମେ କଣ ମିଶେଇଦବା ଯେମତି ଫୁଡ କଲର ହେଲା ଆମେ ଟିକେ ମି ମିଶେଇ ଦେବା ର ରଙ୍ଗ ଟିକେ ଗାର୍ଡ ହବା ପାଇଁ ୟାକୁ ଆମେ ବ୍ୟବହାର ଏମତି କରୁନି ସମସ୍ତେ ବଜାରରୁ ମିଳୁଥିବା ରାସାୟନିକ ରଙ୍ଗ କିଣିକି ଆଣୁଛି ଯାହା ଫଳରେ ମାନେ ବହୁତ କ୍ଷତି ହୋଉଛି ଆମ ଶରୀର ପାଇଁ ବହୁତ କ୍ଷତି ହୋଉଛି। ତାପରେ ଆଜିର ଯୋଉ ଯୁବପିଢି ମାନେ ସବୁ ହୋଲିରେ ମଦ ଫଦ ପିଉଚନ୍ତି ଏମତି ହେଇକି ବି ବହୁତ ସବୁ ରଙ୍ଗ ଖେଳ ମଦ ଫଦ ପିଉଚନ୍ତି ତାପରେ ରଙ୍ଗ ଖେଳୁଚନ୍ତି ଯାଇକି ସମୁଦ୍ରରେ, ନଈରେ, ପୋଖରୀ ଗାଧେଇବାକୁ ଯାଉଚନ୍ତି। ବହୁତ ମାନେ ସେଦିନ ଦେଖିବୁ ନିୟୁଜ ଖୋଲିଦବୁ ବହୁତ ଶୁଣିବାକୁ ମିଳଥିବ କି ହଁ ଆଜି ଏତିକି ଜଣ ଭାସି ଯାଇଛନ୍ତି, ଏତିକି ଜଣ ମରିଗଲେ, ଏତିକି ଜଣ ଯୋଉ ଗୁରୁତର ଅବସ୍ଥା ରେ ମେଡିକାଲରେ ଅଛନ୍ତି ଏମିତି। ଆଉ ତମ ପଟେ ତୁ କେବେ ସବୁ ନିୟୁଜ ଶୁଣିଛ ନା ଶୁଣି ହଁ। ବ।
ହାଲୋ। ହାଲୋ।
ହଁ। ମାନେ କି ଆମ ଆଡେ ଅ କରନ୍ତି ଯୋ ଗଉଡ ମାନେ ପିଠା ପଣା କରିକି ଆମକୁ ବାଣ୍ଟନ୍ତି। ଆ ପୋଡ଼ ଯୋଉ ଚକୁଳି ମଣ୍ଡା ପିଠା କି ସୁଜି କାକେରା, ପକୁଡି ଏଇଗୁରା ସବୁ ବାଣ୍ଟି ଥାନ୍ତି। ଆଉ ହୋଲି ହୁଲା ଯୋଉ ଖେଳାନ୍ତି ଠାକୁରଙ୍କୁ ଗାଁ ରେ ବି ବୁଲାନ୍ତି। ଅ ସେଇ ଗାଁ ବୁଲିବା ସମୟରେ ଅ ରଙ୍ଗ ଅଭିରରେ ଖେଳନ୍ତି। ଏମିତି ସବୁ ପାଳନ କରିଥାନ୍ତି। ଆଉ ଭଜନ କୀର୍ତ୍ତନ ବି କରିଥାନ୍ତି ଯା ଭଜନ ସନ୍ଧ୍ୟା ବି ଆୟୋଜନ କରିଥାନ୍ତି ଛୋଟ ମୋଟ ଆମ ଗାଁରେ। ଏମିତି ଆମର ସବୁ ସେ ଉଁ ପାଳନ କରିଥାନ୍ତି ଆଉ।
ଆମର ବି ସେମିତି ଘୋଡ ବାଟା ତ ସେଥିରେ ପ୍ରଧାନ ଥାଏ। ଆଉ ହଉ ଶୁଣୁ ମୁଁ ଟିକେ କାମ ଅଛି ମୁଁ ରଖୁଛି। ପଛରେ କେତେବେଳେ କଥା ହବା ଆଉ।
ହୁଁ।